ହାଲୋ।
ହାଲୋ ମାଡ଼ାମ୍ କଁ କରୁଚନ୍ତି?
ମୁଁ ଏଇ ବସିଚି ଆଉ କଣ ଜଳଖିଆ ବନେଇକି ବୋଲି ନା ଯାଉଚି ଆଉ।
ଯା ହୋଉ ଜଳିଖିଆ ଫଳିଖିଆ କଲେଣି ଆଉ।
ହଁ କରିବି ଚିଲା ହବ ତ?
ଆଚ୍ଛା।
କୋମଳ ଆଉ କଣ କ ହଁ ମୁଁ କ ମୁଁ ଗୋଟେ ପ୍ରକାର୍ କିଛି ନୁହଁ ମୋର ଏ ଆଜି ଏମ୍ତି ବନୋଉଚି ଓଡ୍ ସ ଆଉ ମାଣ୍ଡିଆ।
ଆଚ୍ଛା ଆରେ ଦେହ ପାଇଁ ଭଲ କିନ୍ତୁ ବୋହୁତ୍ ଭଲ।
ହଁ ହଁ ଓଡ୍ସ୍ ଆଉ ମାନ୍ ଣ୍ଡିଆ ଏମିତି ତ ମାଣ୍ଡିଆ ଏମ୍ତି ଦେଲେ ଖାଇବାକୁ ଅ ପିଲା କଣ ବଡ କଣ କେହି ରାଜି ହୁଅନ୍ତିନି।
ଉଁ ନା ମତେ ଟିକେ ମାଣ୍ଡିିବା ଭଲ୍ ଲାଗେ ବୋହୁତ୍ ରୋୟାର୍ ଖାଇବା ପାଇଁ କଣ ଯୋଉ ରା ତିରେ କରିକି ରଖି ଦିଅନ୍ତି ମାଣ୍ଡିଆ ଟା ସଖାଳୁ ଯୋଉ ଟିକେ ତା ଦିହରେ ହାଲ୍ କା ଟିକେ ଦହି ପକେଇ ଖାଆନ୍ତି ମୁଁ ଟିକେ ସେମ୍ତି ଖଏ ଭଲ୍ ପାାଏ କିନ୍ତୁ ବୋହୁତ୍ ବର୍ଷ ହେଲାଣି ଆଗରୁ ଖାଇନି ସେଗୁଡାକ ଆଉ। ମାନେ ନିଜେ କେବେ କରିକି ଖାଇନି।
ପାଣ୍ଡିଆର ପ୍ୟାନ୍ କେକ୍ ବନେଇକି ନା
ହଁ।
ବୋହୁତ୍ ଆପଣଙ୍କୁ ଭଲ ଲାଗିବ। ପ୍ୟାନ କେକ୍ ହଁ, କିଛି ନାଇଁ ମାଣ୍ଡିଆ ଆଉ କ୍ଷୀର କୁ ଗୋଟେ ଗୁଡ୍ କ ନା ମାଣ୍ଡିଆ ଶୁଣନ୍ତୁ ମାଣ୍ଡିଆକୁ ଅଲଗା ରଖିଦେଇଥିବ କ୍ଷୀର କଦଳୀ ଗୁଜୁରାତି ହେଲା। ଗ୍ରାଇଣ୍ଡିଙ୍ଗ କରିଦେବି ହେଲା ସେଟା ମାଣ୍ଡିଆ ରେ ପକେଇନେତାର ମାନେ ଅ ସବୁକୁ ଭଲ୍ସେ ପୁରା ଫେଣ୍ଟି ଦେବେ ଫେଣ୍ଟି ଦେବେ ତାୱାରେ ଛୋ ଟୋ ଛୋଟୋ କନା ଦେବେ ଆପଣ ଆପଣଙ୍କ ପୁଅ କୁ ବି ଦିଅନ୍ତୁ। ହେଲା ମାନେ ବୋହୁଥି ଟେଷ୍ଟି ଆଉ ସେ ପୁରା ଖୁସିର ସେହିତ ହିଁ ଖାଇବ।
ଦେଖିଆ ଥରେ।
ଆଉ ନା, ଆପଣ ଟିଫିନ୍ ରେ ବି ଦେଇପାରିବେ।
ଓହୋ। ଟିଫିନ ରେ ବି ଦେଇ ହବ।
ହଁ ହଁ ହୁଁ ଥରେ ଦେଖନ୍ତୁ ଘରେ କରିକିନା ଦେଖନ୍ତୁ ସିଏ ଯଦି ଭଲ୍ ଭଲ୍ ପାଇଲା ହେଲା ତାହେଲେ ଆପଣ କଣ୍ଟିନ୍ୟୁ ରଖିବେ। କରିକିନା ଦେବେ ମୁଁ ତ କରେ ମୋ ପୁଅ ବହୁତ ଭଲ୍ ପାଏ। କି ଓଷା ଆଉ ଯେତେବେଳେ କରିବେ ଯଦି ଘରେ ଟିକେ ଘିଅ ଥିବ। ତାୱା ରେ ଟିକେ ଘିଅ ମାରିଦେବେ ହେଲା ଘିଅ ମାରିଦେବେ ଘିଅ ମାରିକିନା ତାପରେ ଏ ଛୋ ଛୋଟ ଦେବେ ନହେଲେ ବଡ ଦେଇ ପାରିବେ ହେଲା। ତାର ଟେଷ୍ଟ୍ ଟା ବୋହୁତ୍ ଭଲ ଆସେ। ବୋହୁତ୍ ମାନେ ବୋହୁତ୍ ଭଲ ଆସେ କି ମାନେ କିଛି ଆପଣ ଜାଣିପାରିବେନି ପିଲା ବି ଜାଣିପାରିବନି ଏଟା ମାଣ୍ଡିଆ ବୋଲି ନା ଯିଏ ଯା ଦେଖିଥିବ ଚିହ୍ନି ଥିବ ଜାଣିଥିବ। ସେ ଜାଣିପାରିବ ଏଇଟା ମାଣ୍ଡିଆ ବୋଲିନା ନହେଲେ କିଛି ନାହିଁ।
ହ୍ୟାଲୋ।
ହଁ ହଁ ଶୁଭୁଛି ଆପଣଙ୍କ କଥା।
ହଁ ହଁ ହଁ ଏବେ ଶୁଭୁଛି ମୁଁ କହିଲି ଆପଣ କୋଉ ଘିଅ କଥା କହୁ ଯୋଉ କିଣା ଡାଲଟା ଘିଅ ନା ଦେଶୀ ଘିଅ କଥା କହୁଛନ୍ତି।
ଅଛି ଭଲ କଥା ଦେଶୀ ଘିଅ ଯଦି ନାହିଁ ଯୋଉ ଘିଅ ଅଛି ସେଇ ଘିଅ
ଶୀ ଘିଅ ମୁଁ ନା ମୁଁ ଦେଶୀ ଘିଅ ଟାକୁ ଟିକେ ଭଲ ପାଏ।
ହୁଁ ହୁଁ।
ଦେଶୀ ଘିଅ ଟିକେ ମୁଁ ରଖିଥାଏ ସବୁବେଳେ ତାକୁ ଟିକେ କେତେବେଳେ ଏଇ ଯୋଉ ମାନେ ଓଷା ବ୍ରତ ବାରରେ ଟିକେ ଡାଲମା ଫାଲମା କଲେ
ହୁଁ।
ସେ ଘିଅ ଟା ସେଇଥିରେ ଟିକେ
ସେ ଯିଏ ଆଣିଛନ୍ତି କୋଉଠୁ।
ମୁଁ ଦେଶି ଘିଅ ଆଣେ ରାମ ମନ୍ଦିର
ରାମ ମନ୍ଦିରରେ ସେଠି ବିକ୍ରି ହଉଛି କି?
ପୁରା ପିଓର ଦେଶୀ ଘିଅ ମୁଁ ଜାଣିନଥିଲି ମତେ ମୋର ଗୋଟେ ସାଙ୍ଗଟେ କହିଲା ତାପରେ ମୁଁ କହିଲି ନା ସେମାନେ ଭେଜଲ କରୁଥିବେ କହିଲା ତୁମେ ଟ୍ରାଏକର ଥରେ ତ ଆଣିକି ମୁଁ ଗୋଟେ ଥର ହାଫ କେଜି ଆଣିଥିଲି ଛଅଶହ ଟଙ୍କା ନେଇଥିଲି। ଥିଲେ ଆଉ ତ ବାସ୍ନା। ରାମ ମନ୍ଦିରରେ ଯୋଉ ଦେଖିବେ ତାଙ୍କର ଯୋଉ ବିକ୍ରି ହଉନି ମିଠା ଫିଠା ଯୋଉ ଫଳ ବହି ବହି। ଦୋକାନ ଯୋଉ ଅଛି।
ବହି ଦୋକାନ ଅଛି ତା ଭିତରେ ଗୋଟିଏ ମିଠା ଦୋକାନ ନାହିଁ ମିଠା ରଖିଥାଏ ଠାକୁରଙ୍କ ପାଇଁ ଦୀପ ରଖିଥିବ।
ହଁ-ହଁ-ହଁ-ହଁ।
ଯୋଉ ପଟକୁ ଦେଖିବେ ବହି ଠାକୁରଙ୍କ ଲୁଗା ଠାକୁରଙ୍କ ଜିନିଷ ପତ୍ର ମିଳୁଛି ଦୋ ଦୋକାନ ଯୋଉ ପଟକୁ ରଖିଛି ରାମ ମନ୍ଦିର ଭିତରେ ପଶିଯିବେ ଗେଟ୍ ଭିତରେ ହେଲା ସେଇ ଯୋଉ ମିଠା ଦୋକାନ ରେ ସିଏ ରଖେ।
ଓହୋ ହଁ।
ହାଫ୍ କେଜି ଆନ ସେ ସବୁ ହାପ୍ କେଜି ବାଲା ବୋଟଲ ରଖିଥିବ କିଲିକିଆ ନୁହ ସବୁ ହାପ କେଜି ହାପ୍ କେଜିର ବୋଟଲ ବୋଟଲ ସହିତ ସେ ଆପଣଙ୍କୁ ଦବ ଛଅଶ ଟଙ୍କା। ହଁ ମୁଁ ତ ଆଣିଥିଲି ମୁଁ ତ ଛଅ ମାନେ ହାଫ କେଜି ଆଣିଥିଲି ମୋର ତ ଆସିକି ସା ତ ଆଠ ମାସ ହେଇଗଲାଣି ସରିଯାଇଛି ପୁଣି ଆଣିବି ଗୋଟେବେ ଯଦି ଘିଅ ରେଟ୍ ବଢ଼ିଥିବ ତାହେଲେ ଆଉ କଣ ପଚାଶହ ବଢେଇଥିବ ମୁଁ କହିପାରୁନି ନହେଲେ ଯଦି ନ ବଢିଥିବ ତାହେଲେ ସେଇ ହାଫ କେଜି ଛଅଶହ ଟଙ୍କା କିଲୋ ବାରଶହ। ବଢିଆ ଘିଅ କିନ୍ତୁ ଆମେ ତ ଖାଇବାରେ ମାନେ ସବୁ ପ୍ରକାର ଖାଇବାରେ ମୁଁ ଏଇ ଯୋଉ ଅ କାର୍ତ୍ତିକ ମାସ ମାର୍ଗଶିର ମାସ ଯୋଉ ଅରୁଆ ଭାତରେ ମୋର ଟିକେ ଘିଅ ଗରମ ଗରମ ଅରୁଆ ଭାତରେ ଉପରେ ଘିଅ ପକେଇଦେଲେ ମୋର ପୁରା ଶାନ୍ତି।
ଓହୋ ହୋ ହଁ ହଉ ହଉ ନା ଆମର ତ ଗାଁ ରୁ ଘରୁ ଗାଁ ଆ ଘରୁ ଆସେ ହେଲା।
ହଁ ସିଆଡୁ ଆସେ ମାନେ ସେ ତ ଆହୁରି ବହୁତ ହଁ
ବେଳେ ବେଳେ କଣ ହୁଏ ନା। ବେଳେ ବେଳେ କଣ ହୁଏ ନା ହଁ ସଟେଜ ପଡେ ପିଲା ଛୁଆ ଖାଇଦେଲା ପରେ ସଟେଜ ପଡେ।
ଓ ହଁ ଯଦ୍ ସେଥିପାଇଁ କହିଲେ ଯଦି ଆପଣଙ୍କୁ ସଟେଜ ପଢିବ ଆପଣ ରେ ରାମ ମନ୍ଦିରରୁ ଆଣିକି ଟ୍ରାଏ କରନ୍ତୁ ମୁଁ ଟ୍ରାଏ କଲା ପରେ ହିଁ କହୁଛି ମାନେ ପୁରା ମାନେ ପିଓର ଘିଅ ଆପଣ ମାନେ ପାଇବେନି ଯେଥିରେ ଭ ଜାଲ ବୋଲି ମତେ ମତେ ତ ବିଲକୁଲ ଭୋଜାଲ ଲାଗିଲା ହିଁ ନାହିଁ କାଇଁ ନା ଆମ ନିଜେ ଖାଉ ଆମର ତ ହଜବେଣ୍ଡ ଖାଆନ୍ତିନି ଘିଅ ଆମେ ମା ପୁଅ ଖାଉ ଆଉ ମୁଁ ଡାଲମା ଫାଲମା ଛୁଙ୍କି ଦେବ ଉପରେ ଓଃ ବହୁତ ଟେଷ୍ଟ ଅକେଜନାଲି ଛୁଙ୍କି ଦେବେ ବହୁତ ଟେଷ୍ଟ ଆପ ଭାବିଛିି ଏଇଥର ଆଣିକି ହାଫ୍ କେଜି ଠାକୁରଙ୍କ ପାଖରେ ରଖିବି ଟିକେ ଆକେଜ୍ନାଲି ହଉ ଓଷା ବ୍ରତବାରରେ ଠାକୁରଙ୍କ ପାଖରେ ଘିଅ ଦବା ପାଇଁ ଦୀପ ଲଗେଇବାକୁ ହଁ ଭାବିଛି ଏଇଥର ଟିକେ ଯାଇକି ଗଲେ ଏକାଥରେ କେ କିଲେ ନେଇ ଆସିବି। ଖାଇବା ପାଇଁ ଗୋଟେ ଇଏ ପାଇଁ ଗୋଟେ ରଖ
ହଁ ହଁ ଏଇ ଯୋଉ ଅମ କଣ କହିଲେ? ଆପଣ ଯୋଉ ଚାହା ଏତେଥର ପିଉଛନ୍ତି ଚାହା ନ ପିକିନା ଆପଣ ବ୍ଲାକ୍ କଫି ପିଅନ୍ତୁ ମୁଁ ଆପଣଙ୍କୁ କହିଥିଲି କେମିତି ବ୍ଲାକ୍ କଫି ପିଇବେ?
କହି ଦଉନାହାନ୍ତି।
ଅ ସକାଳୁ ଉଠିବେ ହେଲା ଆ ଆଁ ଉଷୁମ ପାଣି ରେ ଉଷୁମ ପାଣି ନା ଗରମ ପାଣିରେ ବ୍ଲାକ୍ କଫି ବ କଫି ମିଳୁଛି ବ୍ଲାକ୍ କଫି ଅଲଗା ମିଳୁଛି ବ୍ଲାକ୍ କଫି ହଁ ବ୍ଲାକ୍ କଫି ବଡ ବ ବୋତଲ ପାଞ୍ଚଶହ ଟଙ୍କା ତାର ଛୋଟ ବୋତଲ ଆସୁନି ପାଞ୍ଚଶହ ପଇଁଚାଳିଶ ନା ପ ଚାସ ସେମିତି କେତେ ପଡୁଛି ହେଲା କଣ କରିବେ ଗୋଟେ ଚାମଚ କଫି ପକେଇଦେଲେ ଗୋଟେ ବଡ କପରେ କଫି ନେବେ ହେଲା। ତା ଦେହରେ କଣ କରିବି ପିଙ୍କ ସଲ୍ଟ ଆଉ ଲେମ୍ବୁ ଫାଳେ ହଁ ଆଉ ଲେମ୍ବୁ ଫାଳେ ତା ଦେହରେ ଚିପୁଡି ଦେବେ ହେଲା। ଆଉ ତା
ପିଙ୍କ ସଲ୍ଟ ଟା ବି ପ୍ୟାକେଟ ଟା ଶହେ ନା ଶହେ ଦଶ ଭଳିଆ ପଡିଯାଉଛି।
ଆଉ ଆପଣ ଛୋଟ ଚାମଚରେ ଚାମଚ ଘିଅ ତା ଦେହରେ ଗୋଳେଇ ଦେବେ ହେଲା।
ଏଇ ଯଉ!
ହଁ ଆଉ ତାକୁ ପିଅନ୍ତୁ ଆପଣ ନିଜେ ଦେଖିବେ। ମାନେ ଫ୍ୟାଟି ଲିଭର ପାଇଁ ବହୁତ ଭଲ ଆପଣଙ୍କର ୱେଟ ରଡିୁସ୍ ହବ। ମେଟାପଲୋଜି ବହୁତ ଭଲ ରହିବ।
ମୁଁ ତ ପତଳା ଲୋକ ଟା ମୋ ପାଇଁ ଯେତିକି ଦରକାର ନୁହଁ ହଜବେଣ୍ଡଙ୍କ ପାଇଁ ଦରକାର। କିନ୍ତ ସେ ଯଉ ଘିଅ ଟା ପଡିବ ସେ ପଇବେନି।
ବିନା ଘିଅ ଭଲ ପିଇ ପାରିବେ କିଛି ଅସୁବିଧା ନୁହ।
ବିନା ଘିଅ ବାଲା ଖାଲି ଗରମ ପାଣିରେ ଯୋଉ ବ୍ଲାକ୍ କପି ଆଉ ଲେମ୍ବୁ ପକେଇକି ଦେଇଦବା ପାଇଁ କହୁଛନ୍ତି। ପିଙ୍କ ସଲ୍ଟ ନାଇଁ କି ତାଙ୍କୁ ନା ସିଏ ଅବଶ୍ୟ ସକାଳ ଫାଷ୍ଟ ଚଟା ତାଙ୍କର
ସେ ନାଲି ଚାନ ଏଇଟା ଦିଅନ୍ତୁ।
ହଁ।
ନାଲି ଚା ନ ଦେଇେଇକି ନା ଏଇଟା ଦିଅନ୍ତୁ ତାପରେ ଦେଖିବେ ନିଜେ ଦେଖିବେ ବହୁତ ଭଲ ଆଉ ଏଇଟା ପିଇଲା ପରେ ଆପଣଙ୍କୁ ମାନେ ଭୋକ ଲାଗିବନି ଏନର୍ଜେଟିକ ଫିଲ୍ ହବ ହେଲା।
ଦେଖିବା ତାଙ୍କୁ ଦବା ଟ୍ରାଏ କବା ସିଏ ଆକଚୁଲି ରେ ହୁଁ ନା ନାଲି ଚାିଆଟା ଏଇଥିପାଇଁ କାହିଁକି ନା କ୍ଷୀର ଚାିଆ ସକାୁଳେ ଯୋଉ ଗରମ ହଉଛି ପିଇବାରୁ ହଳ ପେଟ ଗ୍ୟାସ୍ କରିଦେଲା। ସେଥିପାଇଁ ତିନି ଚାରି ମାସ ଖଣ୍ଡେ ହେଇଯିବ ସେ ବନ୍ଦ କରିଦେଇଛନ୍ତି ସକାଳର ଫାଷ୍ଟ ଚା ଟା ସେ କ୍ଷୀର ଚା ପିଅନ୍ତିନି ନାଲି ଚା ପିଇବେ। ବ୍ରେକ୍ଫାଷ୍ଟ କରିସାରିଲା ପରେ ସେ ଟିକେ ଚାହା ଟା ତାଙ୍କର କମ୍ପଲସରରି ସେତେବେଳେ ଟିକ କଷର ଚା ଟ ପିଇ ଦେଇକି ଆଉ। ଯାଆନ୍ତି। ହୁଁ ସେ ତାଙ୍କର ହଉଛି ହଁ ଚା ଟା କମ୍ପଲସରୀ କିନ୍ତୁ ତାଙ୍କଠୁ ଅଧିକା ପିଇଦିଏ ମୁଁ। ମୁଁ ପିଇ ଦିଏ ମାନ ମୋର ଚାହା ଟା କଲା ଭଳିଆ ଗୋଟେ କଣ ମାନ ଟିକେ ଟେନସନ ହେଇଯିବି। ଚାଡିକି ପିଇଦେବି। କିଛି ନହିଁ ତ ମୁଁ ନିଜେ କରିକି ପିଇଦେବି ହଁ। ଅତ୍ୟଧ ମାନେ ବିରକ୍ତି ଲାଗିଛି ଚିଛିଡି ଯାଇଛି। ମାନେ ପୁଅ କଣ ବିରକ୍ତି କରିଦେଲା ଜିଦି କରି ଚିଡି ଯାଇଛି। ମୁଁ କିଛି କିବିନି। ମୁଁ ସିଧା ଯିବି ଏକ ଚା କପେ ଇଣ୍ଡକ୍ସନ ଲଗେଇବି। ଚାଟା ବସେଇ ଦେଇ ପିଇଦେବି। କରିିଦେଇ ଚାଟା ପିଇଦଲା ପରେ ତାପରେ କଥାବାର୍ତ୍ତା। ହଁ। ଚା ପିଇଦେଲେ ମତେ ଟିକେ ରିଲାକ୍ସ ଲାଗେ ସେତେବେଳେ। ମତେ ସମସ୍ତେ ବି କହିଲେଣି ଏ ଚାହା ଏତେ ପିଉନା ଏଗୁଡା ଦେହ ପାଇଁ ଭଲ ନୁହଁ। ଏ ରହ ମୋ ମୁଣ୍ଡ ଥଣ୍ଡା ହେଇଯିବ ସଇଲା। ମାନେ ଏମିତି ବି ଶୀତ ଦିନେ ଯଦି ମତେ ନିଦ ବି ହେଇନଥିବ ମାନେ ରାତି ସାଢେ ଗୋଟେ ଦିଟାରେ ଉଠିକି ବି ଚାହା କରିକି
ବାବା ରେ ନା ନା ଆପଣ ଚାହାର ଜାଣି ପାରୁନାହାନ୍ତି ଲୋକ ଯେମିତି ନିଶାର ଆଡିକସନ ହେଇଯାନ୍ତି ଆପଣ ସେମତି ଚା ର ଆଡିକ୍ସନ ହେଇ ଯାଇଛନ୍ତି।
ହଁ ପୁରା ଆଡିକସନ ହେଇଯାଇଛି ଚାହା। ଚାହା ବିନା ରହିହବ
ହଁ ସେଟା ଭଲ ନୁହ ନା।
ସେମତି।
ଆପଣ ଯେ ଧୀରେ ଧୀରେ କମାନ୍ତୁ ଆସ୍ତେ ଆସ୍ତେ କମାନ୍ତୁ। କାହିଁକି ନା ଦେଖନ୍ତୁ ଗୋଟେ ସମୟ ଥିଲା ଆମେ
ନା ମତେ ବି ବହୁତ ଥର ହଜବେଣ୍ଡ ବି କହିଲେଣି ଚାହା ଟା କମା ଏତେ ଚାହା ପିଇବାଟା ଭଲ ନୁହଁ ଦେହ ଖରାପ ହେଇ
ହୁଁ। ଏସିଡିଟି, ଗ୍ୟାସ
ନାଇଁ ହେଇଯାଏ ବି ମୋର ଗୋଟେ ଗୋଟେ ଥର। ଏମତି ଏସିଡିଟି ହେଇଯିବ ଯେ ମୁଁ ତିିନି ଚାରି ଦିନ ପର୍ଯ୍ୟନ୍ତ ପୁରା ଇଏ ବି ସେତେବେଳେ ଫିଲ୍ କରିବି ଯେ ନା ନା କେବେ ଚା ଟା କଣ୍ଟ୍ରୋଲ କରିଦବା କଥା। ସେତେବେଳେ ମୁଁ ସଡନ୍ କ୍ଷୀର ଚା ଟା ବନ୍ଦ କରି
ହଁ ନାଇଁ ସେମିତି ବନ୍ଦ କରିଦବା କଥା।
ଚା ରେ ଲେମ୍ବୁ ପକେଇକି ନାଲି ଚା ରେ ଟିକେ ଲେମ୍ବୁ ପକେଇକି ଦି ଚାରି ଦିନ ଖଣ୍ଡେ ପିଇଲି। ତାପରେ ଟିକେ ମୁଁ ଯେତେବେଳେ ବେଟର ଫିଲ୍ କରେ ପୁଣି ଚା ଟା ଟିକେ ଧୀରେ ଧୀରେ ପିଏ। ଆଉ ସଡନ ସେମତି ଜୋର ପିଏନି। ସେତେବେଳେ କଣ କରେ ସକାଳେ ଗୋଟେ କପ୍ ସନ୍ଧ୍ୟାରେ ଗୋଟେ କପ୍। ତାପରେ ପୁଣି ଧୀରେ ଧୀରେ ଧୀରେ ଟିକେ କରେ। ଆଉ ଇଏ ଭିତରେ ଆଉ ନହେଲେ ନାଇଁ। ଏଇଭଳିଆ ଚାଲେ ଆଉ। କିନ୍ତୁ ଚାହା ଟା ମରତ ବା କହୁଚି ଯଦି ମୁଁ ଟିକେ ଟେନସନ ହେଇଯାଇଥିବି ବିରକ୍ତି ଲାଗୁଥିବ ଚାହା ଟା ଟିକେ ପିଇଦଲେ ରି। ହଁ ମୁଁ ଚାହା ଟା ପି ଦେଲେ ଟିକେ ଶାନ୍ତି। ଆ ହଜବେଣ୍ଡ ଆଗରୁ ବହୁତ ପିଉଥିଲେ। କିନ୍ତୁ ସିଏ ଏ ପ୍ରାୟ ଦି ବର୍ଷ ତିନି ବର୍ଷ ପାଖାପାଖି ହେଇଯିବ ଚା ବହୁତ କଣ୍ଟ୍ରୋଲ। କରିଦେଇଛନ୍ତି। ବହୁତ୍ ତାଙ୍କର ସକାଳୁ ଗୋଟେ କପ୍। ସନ୍ଧ୍ୟା ସନ୍ଧ୍ୟାରେ ସେ ଗୋଟେ କପ୍ ଚାହା ପି